ହ୍ୟାଲୋ।
ହଁ ଗୁଡ଼ ଗୁଡ଼ ଇଭିନିଂ ସାର୍।
ହଁ ଗୁଡ୍ ଇଭିନିଂ ମ୍ୟାଡ଼ାମ କେମିତି ଅଛନ୍ତି ଆପଣ?
ଭଲ ଅଛି ଆପଣ କେମିତି ଅଛନ୍ତି?
ଭଲ ଅଛି ଆଜ୍ଞା ।
ଆପଣ ଏବେ କଣ କରୁଛନ୍ତି?
ଆଜ୍ଞା ମୁଁ ଏବେ ଜଷ୍ଟ ବାହାରୁ ଟିକେ ବ୍ ସାଙ୍ଗମାନାନଙ୍କ ସହିତ ଟିକେ ବୁଲାବୁଲି କରିକି ଏବେ ବର୍ତ୍ତମାନ ଘରେ ଆସିଲି ଆପଣ?
ମୁଁ ଘରେ ଥିଲି ଏଇଠି ।
ଆଜ୍ଞା ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ପଣ ଘରେ
ଆଜ୍ଞା ଆମ ଘରେ ବି ମଧ୍ୟ ସମସ୍ତେ ବହୁତ ଭଲରେ ଅଛନ୍ତି ଆଜ୍ଞା ।
ଆଜ୍ଞା ଖରା ତ ଯୋଉ ଭଳି ହଉଛି ସନ୍ଧ୍ୟା ବେଳକୁ ଯାଉ ଟିକେ ଯା ନର୍ମାଲ ଲାଗୁଛି ଥଣ୍ଡା ଲାଗୁଛି
ବହୁତ ବହୁତ ବହୁତ ଖରାା ଖରାରେ ମାନେ କହୁଛନ୍ତି ବହୁତ ଖରା ପାଗକୁ ପୁଣି ଗୁଳିଗୁଳି ଯୋଉ ହଉଛି
ଖରା ବେଳେ ତ ଘରୁ ବାହାରି ହଉନି ଆଜ୍ଞା ସକାଳ ନଅଟ ସେ ଖରା ହେଇଛି ଯାଉଛି ପୁରା ତିନିଟା ଯାଏ ଯୋଉ ସେ ଟାଇମରେ ଯୋଉ ଖରା ଘରୁ ବାହାରି ହଉନି
ବହୁତ ଆଜ୍ଞା କଷ୍ଟ ଷ୍ଟ ହଉଛି ବହୁତ
ଆଜ୍ଞା ଆ୍ଛା ମୁଁ କହୁଥିଲି କି ଆପଣଙ୍କର ସ୍କୁଲ ଲାଇଫ କେମତି ଯାଇଥିଲା ଆଉ କଲେଜ ଲାଇଫ କେମିତି ଯାଇଥିଲା
ଆଉ ବହୁତ ଭଲ ଯାଇଥିଲା ମାନେ ସ୍କୁଲ ଲାଇଫ୍ ବହୁତ ମାନେ କିଛିଟା ମୁମେଣ୍ଟ ବହୁତ ଭଲ ବି ଥିଲା କିଛିଟା ମୁମେଣ୍ଟ ବହୁତ ଖରାପ ବି ଥିଲା ଆଉ ସ୍କୁଲ ଲାଇଫ୍ ଯାଇକି ଥିବେ ଯେମିତି ଗୋଟେ ମଣିଷର ଆଉ ଗୋଟେ ମାନେ ଫାଉଣ୍ଡେସନ କହିଲେ ଚଳେ ତ ସ୍କୁଲ ଲାଇଫରେ ବହୁତ କିଛି ଶିଖିଛୁ ବି ଲାଇଫ ରେ ସ୍କୁଲ ରେ ଆଉ କିଛି ସାଙ୍ଗ ମଧ୍ୟ ସେଇଠି ପାଇଛି ସ୍କୁଲ ଲାଇଫରେ ଯୋଉମାନେ ଏବେବ ମୋ ସହିତ ଅଛନ୍ତି
ଆଜ୍ଞା ସାଙ୍ଗମାନଙ୍କ ସାଙ୍ଗ ମାନଙ୍କ ସହତ ବହୁତ ମଜାାମସ୍ ହେଇଥାଏ ସ୍କୁଲରେ ହିଁ ବେଶୀ ତ ସ୍କୁଲ ରେ ବି ଟିଚର ମାନଙ୍କ ସହ ବି ପୁରା ର ଟେ କ୍ଲାସ ଯାଇ ପୁରା ଟିଚର ମାନଙ୍କ ସହ ମିଶିକି ରହିଥିବା ତ ତାପରେ ଯେତେବେଳେ ସ୍କୁଲ ଲାଇଫ ସରିଯାଉଛି ତାପରେ କଲେଜ ଲାଇଫ ଷ୍ଟାର୍ ହେଲା ବେଳ କେ ବି ଟିକେ ଭଲ ଲାଗୁନି ସ୍କୁଲ ଲାଇଫ ଯେ ଯେହେତୁ ପୁରା ଦଶ ବର୍ଷ ସେଇ ସାଙ୍ଗ ମଙ୍କ ସହ ସେ ଟିଚର ମାନଙ୍କ ସହ ବିତେଇଥିଲେ ତ ତାପରେ କଲେଜ ଲାଇଫ କ ଆସିଲା ବେଳକୁ ଟିକେ ଅକ୍ଡ ଲାଗୁଛି ଆଉ ତାପରେ ପୁଣି କଲେରେଉ ପ୍ଲ ଟୁ ଫଷ୍ଟ ଇୟର ସେକେଣ୍ଡ ଇୟର ତା ପରେ ବି କଲେଜ ରେ ବହୁତ ସାଙ୍ଗ ମିଳି ଯାଉଛନ୍ତି ସେଠି ବି ଭଲ ଲାଗୁଛି ପୁଣି ପ୍ଲସ ଟୁ ସରିଲା ପରେ ପ୍ଲସ ଥ୍ରୀ ଷ୍ଟାର୍ଟ ହଉଛି ପୁଣି ସାଙ୍ଗ ଭାଙ୍ଗି ଯାଉଛନ୍ତି ତାପରେ ବି ଅଳ୍ପ ଯେହିେତୁ ସାଙ୍ଗ ବି ରହିଯାଆନ୍ତି ଆପଣଙ୍କର କଲେଜ ସାଙ୍ଗମାନୋନ ବି ଏବେ ଅଛନ୍ତି
ହଁ କିଛି ଜଣ ଅଛନ୍ତି ତାପରେ କିଛି ଜଣ ଏମିତି ମାନେ ମାନେ ଅଲଗା ମଧ୍ୟ ହେଇଗଲେଣି ତାଙ୍କର ପର୍ସନାଲ ଲାଇଫ ରେ ବ୍ୟସ୍ତ ବଳତା ଜୀବନ ରେ ସମସ୍ତେ ଏପଟ ସେପଟ ହେଇଗଲେଣି ବଟ ଯୋଉମାନଙ୍କ ସହିତ ଭଲ ସମ୍ପର୍କ ଥିଲା ସେମାନେ ବନ୍ଧୁ ତାଇ ବି ଯାଇ ବି ରଖିଛନ୍ତି ମୋ ସହିତ ଆପଣଙ୍କ ସ୍କୁଲ ଲାଇଫ କେମତି କଣ ମ୍ୟାଡ଼ାମ
ଆମ ସ୍କୁଲ ଲାଇଫ ଟା ଯୋଉ ସିକ୍ସଥ କ୍ଲାସ ରେ କୋଭିଡ ନାଇନଟିନ୍ ତ ବାହାରିଲା। ତା ପରେ ଏମତି ଲକଡାଉନ୍ ହାରିକା ଦି ବର୍ଷ ଗଲା । ତା ପରେ ଏଇଟ୍ ଏଇଟ୍ ଏଇଟ୍ ରୁ ହିଁ ଷ୍ଟାର୍ଟ ହେଲା କ୍ଲାସ ଆମର ଷ୍ଟାର୍ଟ ହେଲା । ତାପରେ ଏଇଟ୍ ନାଇନ୍ ଟେନ୍ ସେଇ ତାଙ୍କ ସେଇ ତାକୁ ବର୍ଷ ପୁରା ଭଲରେ ପୁରା ଟିଚର ମାନଙ୍କ ସହ ଫୁଣି ଥରେ ଦି ବର୍ଷ ଯୋଉ ମିଶି ନଥିଲୁ ଫୁଣି ଥରେ ଟିଚର ମାନଙ୍କ ସହ ମିଶିଲୁ ପୁଣି ସାଙ୍ଗସାଥିୀଙ୍କ ସହ ମିଳାମିଶା ଭଲ ଲାଗିଲା ପୁରା ଭଲରେ ଗଲା ତାପରେ ଯେତେବେଳେ ଟେନ୍ଥ ସରିଗଲା ବହୁତ ବହୁତ ମାନେ ବହୁତ ଭଲ ଟୋଟାଲ ଭଲ ଲାଗିଲାନି କି ଆଉ ଏତେ ଦିନ ଏତେ ବର୍ଷ ଥିଲୁ ସ୍କୁଲରେ ତାପରେ ସ୍କୁଲରୁ ବାହାରି ଗଲୁ ଏବେ କେମିତି କଣ ବାହାରେ ବାହାରେ କେମିତି ପୁଣି ଅଛି ନା ପ୍ଲସ ଟୁ ତ ତାପରେ କେମିତି ସାଙ୍ଗ ବନେଇବୁ ସାଙ୍ଗ ହେବେ କି ନାଇଁ ସେ ସବୁ ଏମିତି ହେଲା ପରେ ବି ତାପରେ କଲେଜ ଲାଇଫରେ ବି ଭଲ ସାଙ୍ଗ ମିଳିବ ବୋଲି ବି ଭାବିନଥିଲି । କଲେଜ ଲାଇଫରେ ବି ଭଲ ସାଙ୍ଗ ମିଳିଲେ।
ଆଜ୍ଞା। ତ ଆପଣ କୋଭିଡ ନାଇନ୍ ଆପଣଙ୍କ ଯୋଉ ଯେତେବେଳେ କହିଲେ କି କୋଭିଡ ନାଇଣ୍ଟିନ ରେ ଆପଣ ସ୍କୁଲ ଟା ବ ସେତେବେଳେ ଆପଣ ଅନଲାଇନ କ୍ଲାସେସ୍ ହଉଥିଲା ନା କେମିତି କଣ କରୁଥିଲେ? ପାଠ ପଢାପଢି ସେତେବେଳେ କେମତି କଣ ତ ହଉ ଆଚ୍ଛା ମତେ ଗୋଟେ କଥା ମୁଁ କହିଲି ଆପଣଙ୍କୁ ଅନଲାଇନ୍ ଅନଲାଇନ୍ କ୍ଲାସେସ୍ ଟା ବେଶୀ ଭଲ ଲାଗୁଥିଲା ନା ଯୋଉଟା ଫିଜିକାଲି ଆପଣ ନିଜେ ସେଇ କ୍ଲାସ୍ ରୁମ୍ ଭିତରେ ରହିକି ଗୋଟେ ଟିଚର ଆପଣଙ୍କୁ ପଢ଼େଇବେ ସେଇଟା ବେଶୀ ଭଲ ଲାଗୁଥିଲା।
କ୍ଲାସରୁୁମ ରେ ରହିକି ପଢ଼ିବାଟା ସେଇଟା ହିଁ ବେଟର୍। ଅନଲାଇନରେ କଣ ଅନଲାଇନରେ ଯେତେ ପଢ଼ା ହେଲେ ବି ସେତେ ଭଲ ଲାଗେନି କାହିଁକିନା କ୍ଲାସରୁୁମରେ ଯେତିକି ପୁରା ଡାଇରେକ୍ଟ ଟିଚରଙ୍କ ସହ କିଛି ଡିସକସନ୍ କରିବାକୁ ପଚାରି ହବ କି ଡାଇରେକ୍ଟ ପଚାରିଦେବ ଏଇଟା ଯୋଉ କୋଶ୍ଚିନ୍ ଡାଉଟ ଅଛି ବଟ ଅନଲାଇନ ରେ ସେଟା ତ ଭଲରେ କରିହୁଏନି ନା ତ ଅଲଗା ପିଲା ବି ଥିବେ ତ ଜଣଙ୍କ କଥା କହିଲା ବେଳକୁ ଆଉ ଜଣେ କହିପାରୁନଥିବ ତ ସେଇଟା ଅସୁବିଧା ହୁଏ ଅନଲାଇନ ରେ। ଆଉ ଆମର ବି ଅନଲାଇନରେ ପିଲା ବି ବେଶୀ ଶୀ ଫୋନ ଧରୁ ନଥିଲେ ବଟ୍ ଏଇ ଆଉ ଯୋଉ କୋଭିଡ ନାଇଣ୍ଟିନ୍ ହେଲା ପିଲା ଅନଲାଇନରେ କ୍ଲାସେସ୍ କରି କଲେ ତାପରେ ବି ପିଲା ପ୍ରାୟ ପିଲା କ୍ଲାସ କଲେ ତାପରେ ବି ଅଲଗା କିଛି ବି ଦେଖିଲେ ଫୋନ ଏପଟେ କ୍ଲାସ ଚାଲିଥିବ ତଥାପି ଫୋନ ଦେଖିଲେ। ତ ସେଇଥିରୁ ସେ କୋଭିଡ ନାଇଣ୍ଟିନ ପରଠୁ ହିଁ ପିଲା ବେଶୀ ଫୋନ୍ ଦେଖିଲେ। ରହନ୍ତୁ ତା ପୂର୍ବରୁ ସବୁ ଯେମିତି କ୍ଲାସେସ୍ ହେରିକା କରୁଥିଲେ ତ ପିଲା ବେଶୀ ଖେଳାଖେଳି କରୁଥିଲେ। ତାପରେ ଟିଭି ହେରିକା ଦେଖୁଥିଲେ ।କିନ୍ତୁ ଏବେ ବେଶୀ ଯେହେତୁ ଏବେ ତ ପ୍ରାୟ ଫୋନ ରେ ହିଁ ସବୁ ଦେଖୁଛନ୍ତି ସବୁ କରୁଛନ୍ତି। ଛୋଟ ଛୁଆ କୁ ବି କହିଲେ ସେ କହିବ ହଁ ମୁଁ ଫୋନ ଦେଖିବି ।
ଆଜ୍ଞା ଯାହା କହିଲେ ମ୍ୟାଡମ୍। ଅନଲାଇନ୍ କ୍ଲାସେସ୍ ଟା ଏତେ ଫଳପ୍ରଦ ହେଇନଥାଏ ଯୋଉଟା ଫିଜିକାଲି ଆମେ ଗୋଟେ କ୍ଲାସ ରେ ବସିବା ଯେତିକି ଆମେ ଶିକ୍ଷା ମାନେ ଗ୍ରହଣ କରିପାରିବା ଅନଲାଇନ୍ ମାଧ୍ୟମରେ ଆମେ ସେତିକି ଗ୍ରହଣ କରିପାରିବା ନାହିଁ।
ଆଜ୍ଞା।
ଆଉ ଆପଣ କଲେଜ ଲାଇଫରେ ସବୁ କେମିତି କଣ ଗଲା କଲେଜ ଲାଇଫ ଟା ଆପଣଙ୍କର?
ତ ପ୍ଲସ ଟୁରେ ଭଲ ଟିଚର ବି ଭଲ ମିଳିଲେ ଭଲ କ୍ଲାସେସ୍ ହେରିକା ହେଲା ତାପରେ ସାଙ୍ଗସାଥି ବି ଯୋଉ ଫାଷ୍ଟ ଫାଷ୍ଟ ଯାଇକି ସାଙ୍ଗସାଥି ତ ମିଳିଲାନି ତାପରେ ମାସେ ପରେ ଧୀରେ ଧୀରେ ସମସ୍ତଙ୍କ ମିଶିଲୁ ସାଙ୍ଗସାଥି ବନେଇଲୁ ସାଙ୍ଗସାଥିଙ୍କ ସହ ବି ଏଞ୍ଜୟ ଏତେ ହେଲା ବାହାରେ ବୁଲାବୁଲି ବି କଲୁ କ୍ଲାସ ରେ ଯେମିତି ଏକ୍ଜାମ ହେରିକା ଟାଇମରେ ବି ସମସ୍ତେ ମିଶିକି ପଢ଼ାପଢ଼ି କଲୁ ଏକ୍ଜାମ ହେରିକା ଦେଲୁ ଏକ୍ଜାମ ସରିଲେ ବି ବାହାରେ ଦେଖା ଦେଖା କରୁ ଇଏ ତାପରେ ପ୍ଲସ୍ ଟୁ ବି ସରିଗଲା ତାପରେ ବି ଆମେ ବାହାରେ ଦେଖା ଦେଖି କରୁ। ଓ ସାଙ୍ଗମାନଙ୍କ ସହ ହିଁ ବହୁତ ମଉଜ ମସ୍ତି ହେଇଥାଏ ଆଉ କଲେଜରେ ପାଠ ପଢା ବହୁତ ଭଲ ଥିଲା ସାଙ୍ଗମାନଙ୍କ ସହ ମିଶିକି ହିଁ ପଢିବା ଟା ବହୁତ ଭଲ ଲାଗେ।
ଆଜ୍ଞା ଯାହା କହିଲେ ତା ଯେତେ ଯାହା ହେଲେ ବି କିନ୍ତୁ ସ୍କୁଲ ଲାଇଫ ଟା ସ୍କୁଲ ଲାଇଫ ଆପଣ କଲେଜ ସାଙ୍ଗ ଯେତେ ପାଆନ୍ତୁ କି ଯାହାବି କରନ୍ତୁ ସ୍କୁଲ ଲାଇଫ ରେ ଯୋଉ ସାଙ୍ଗ ବନ୍ଧୁ ଆମେ ମାନେ କରିଥାଉ ତାର ମଜା ଗୋଟେ ଅଲଗା। ଯୋଉ ଗୋଟେ ଆପଣ ଯୋଉଟା କଇଲେ ପୂର୍ବରୁ ପୂର୍ବରୁ କି ଦଶ ବର୍ଷ ଧରି ଆମେ ଗୋଟେ ଜାଗାରେ ପାଠ ପଢିଥାଉ ସେଇ ସମାନ ଲୋକଙ୍କ ସହିତ ସକାଳୁ ନେଇକି ସନ୍ଧ୍ୟା ଯାଏ ଆମେ ବୁଲାବୁଲି କରିଥାଉ। ତାଙ୍କ ସହିତ ଗୋଟେଇ ଇମୋସ୍ ସ୍ନାଲି ଆଟାଚ ମଧ୍ୟ ହେଇଥାଉ। ମେ ଣ୍ଟାଲ ଏବଂ ଇମୋସନାଲି ଠିକ କଥା କହିଲ।
ଆଜ୍ଞା।
ଆଉ ଏବେ ପଢାପୁଢି ତ ଆପଣଙ୍କର ସରିଗଲାଣି ଏବେ?
ନା ପ୍ଲସ ଟୁ ସରିଚି ପ୍ଲସ ଥ୍ରୀ ପଢିବି ଫର୍ମ ପକା ହେଇଛି ପ୍ଲସ ଥ୍ରୀ
ଆଜ୍ଞା କଣ ଅଛି ଆମର ଜୀବନରେ କଣ? ଆଗକୁ କରିବା ପାଇଁ ଚାହୁଁଛନ୍ତି ଆପଣ।
ଟିଚିଂ ଲାଇନ ରେ ଯିବାକୁ ଚାହୁଁଚି।
ଟିଚିଙ୍ଗ ଲାଇନ ରେ ଯିବାକୁ ଚାହୁଁଚନ୍ତି ଆପଣ କେବେ ଏମ୍ କି ଟିଚିଂ ଲାଇନରେ ଯିବାକୁ ଚାହୁଁଚନ୍ତି ତା ପୂର୍ବରୁ କିଛି ଏମିତି କେବେ ଛୁଆମାନୁଙ୍କୁ ପଢା ପୁଢି କରେଇଚନ୍ତି କେବେ କୋଉଠି?
ନା କେବେ କରିନି ନା।
ଓ। ହୁଁ। ଆଉ କୋଉ ହାଲୋ
ଆଜ୍ଞା କୁହନ୍ତୁ।
ଆପଣ ତାହେଲେ ଟିଚିଂ ଲାଇନ ରେ ଯିବାକୁ ଚାହୁଁଚନ୍ତି।
ଆଜ୍ଞା।
ଆଜ୍ଞା ଆଉ ଆପଣଙ୍କର ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ସମସ୍ତେ ଭଲ ଅଛନ୍ତି।
ତ ଆପଣଙ୍କୁ ଯୋଉ ଟିଚିଂ ଲାଇନରେ ଯିବାକୁ ଚାହୁଁଛନ୍ତି। ଆପଣ ଏଇଟା ନିଜେ ଚୁସ କଲେ ନା ଆପଣଙ୍କ ଘରେ ମଧ୍ୟ କିଏ ଅଛନ୍ତି। ମାନେ ଏ-ଏ-ଏ କି ଟିଚର ଅଛନ୍ତି ନା କଣ, ନା ଆପଣ ନିଜେ ଚୁଜ କଲେ ଏଇଟା।
ନା ମୁଁ ନିଜେ ଚୁଜ କରିଛି। ଘରେ ବି ଚା ଘରେ ବି ଚାହାନ୍ତି କି ଟିଚିଂ ଲାଇନରେ ହିଁ ଯିବାକୁ। ମତେ ବି ଯେତେବେଳେ ପିଲାମାନଙ୍କ ସବୁ ମିଶିକି ପଢିଛି ତ ସ୍କୁଲ ଟାଇମରେ କୁହନ୍ତି ନା, ନାଇନ ଟେନ ଯେତେବେଳେ ହେଇଥିଲା ସ୍କୁଲ ଟାଇମରେ କୁହନ୍ତି କି ଯୋଉ ଥିବ ଫି ସିକ୍ସ କ୍ଲାସ ର ପିଲା ଥିବେ। କହିବେ କି ଉମ୍ ଗୁରୁମା ହେରିକା ନଥିଲେ, ଟିଚର ହେରିକା ନଥିଲେ କହିବେ କି ତମେ ବଡ ପିଲା ଯାଇକି ସେମାନଙ୍କ ଅ ଥରେ ଯାଇକି ମାନେ ତାଙ୍କ କ୍ଲାସ ରୁମ ରେ ଯାଇକି ରୁହ ତାଙ୍କ ଆଗରେ ପଢାଅ। ତ ଥରେ ଦି ତି ଥର ଯାଇକି ସେମିତି କରିଛୁ ତ। ଛୋଟ ଛୁଆଙ୍କୁ ସଜ୍ ମିଶିବାକୁ ବହୁତ ଭଲ ଲାଗେ। ସେଇ ଛୋଟ ସାଙ୍ଗ ସବୁ ବେଶି ମିଳା ମିଶା କରିଆକୁ ଆଉ ତାଙ୍କ ସହ କଥା ବାର୍ତ୍ତା କରିକି ପଢା ପଢି କରିଆକୁ ହିଁ ବହୁତ ଭଲ ଲାଗେ। ସିଏ ସେବେ ଥର କରିଥିଲୁ। ସେଇଟା ଭଲ ଲାଗେ। ଆଜ୍ଞା।
ତ ତା ଯା ହଉ ବହୁତ ଭଲ ଲାଗିଲା ଆପଣଙ୍କ ସହ, ଆପଣଙ୍କ ବିଷୟରେ ଏଇଟା ଜାଣିବା ପାଇଁ ଆଚ୍ଛା ତୋ ଏବେ ଆପଣ କ ଏବେ ଆପଣ କଣ କରୁଚନ୍ତି?
ଏବେ ସେମିତି କିଛି ନାହିଁ। ପ୍ଲସ ଥ୍ରୀ ଫର୍ମ ତ ପକେଇଛି। ତାପରେ ଆସିଲେ ପ୍ଲସ ଥ୍ରୀ କରିବି।
ଆଜ୍ଞା। ଓ ହୋ, ଆ ଜି ଦିନଟା ଆପଣଙ୍କର କେମିତି କଣ ଆ କଣ କଣ କଲେ ଆଜି ଦିନ ସାରା ଆପଣ?
ଦିନ ସାରା ସେଇ ଅ ଅ ସକାଳୁ ତ ଉଠିଲା ବେଳୁ ଖରା ଯୋଉ ଭଳି ହଉଛି, ଆପେ ଆପେ ନିଦ ଭାଙ୍ଗି ଯାଉଛି। ଖରାକୁ ଯୋଉ ଗରମ ଯୋଉ ଭଳିଆ ହଉଛି ଖ ନିଦ ଭାଙ୍ଗି ଯାଉଛି। ତାପରେ ବି ଉଁ ତା ପରେ ଯେତେବେଳେ ହେଲା ତିନିଟା ଚାରି ଟା ବେଳକୁ ବର୍ଷା ଆସିଲା କିନ୍ତୁ ବର୍ଷା ହେଇନି ମେଘୁଆ ପାଗ ଦେଲା। ତ ପାଗ ହିଁ ଭଲ ଲାଗିଲା ଆଜି ବହୁତ ଭଲ ଲାଗିଲା ତିନିଟା ଚାରିଟା ବେଳକୁ ପାଗ ବହୁତ ଭଲ ଲାଗିଲା। ତ ସନ୍ଧ୍ୟା ବେଳକୁ ଟିକେ ଜଳଖିଆ କରିକି ଏବେ ବସିଛି ଆଉ।
ଓ ହୋ। ଆଉ ଆପଣଙ୍କ ପରିବାରରେ କେତେ ଜ, ହଁ ମୋର ବି ଦିନ ଟା ବହୁତ ଭଲ ଗଲା।ସକାଳୁ ଉଠିଲି ମାନେ ଏବେ ଯେହେତୁ ଖରା ଦିନ ପାଇଁ ମାନେ ସକାଳୁଆ ଅଫିସ ରହୁଛି। ସକାଳୁ ଉଠିଆଟା ବହୁତ କଷ୍ଟ। ଆ-ଆ-ଆ ସାଢେ ସାଢେ ଚାରିଟାରୁ ଉଠିଆକୁ ପଡୁଛି। ତାପରେ ଅଫିସ ଯିବାକୁ ପଡୁଛି। ଅଫିସ ରିଟର୍ଣ୍ଣ କଲା ବେଳେ ସକାଳେ ଯିବାଟା କିଛି କଷ୍ଟ ଲାଗୁନି, କିନ୍ତୁ ରିଟର୍ଣ୍ଣ କଲା ବେଳେ ଯୋଉ ଖରା ହଉଛି ସେ ଖରାରେ ଆପଣ ରିଟର୍ଣ୍ଣ କଲାବେଳେ ବହୁତ ବାଧା ବହୁତ ସେଇଟା। ତାପରେ-ଏ-ଏ ଅଫିସ ରୁ ରି ଟର୍ଣ୍ଣ କଲି ତାପରେ ରିଟର୍ଣ୍ଣ କରିକି କିଛି ସମୟ ମୁଁ ରେଷ୍ଟ ନେଇଥିଲି। ତାପରେ ସାଙ୍ଗ ମାନଙ୍କ ସହିତ ଟିକେ ବାହାରକୁ କିଛିଟା ଅ-ଅ ନିଜର କାମ ଥିଲା। ତାକୁ ସାରିକି ଏବେ ଆସିଲି ଆପଣଙ୍କ ସହିତ କଥା ବାର୍ତ୍ତା ହଉଛି ଆଉ।
ଆଜ୍ଞା। ଆଚ୍ଛା ତ ସାର ଟାଇମ ହେ, ଆଜ୍ଞା।
ଆଜ୍ଞା। ତ ବହୁତ ବହୁତ ବଢ଼ିଆ ଭଲ ଲାଗିଲା ଆପଣଙ୍କ ବିଷୟରେ ଜାଣିଆ ପାଇଁ ଆଉ ଆ ପଣଙ୍କ ସ୍କୁଲ ଲାଇଫ ବିଷୟ ଆଉ କଲେଜ ଲାଇଫ ବିଷୟରେ ମୁଁ ଜାଣିଆକୁ ପାଇଲି। ତା ବହୁତ ବହୁତ ଧନ୍ୟବାଦ। ତ ଏବେ ମତେ ଗୋଟେ କଲ ଆସିଛି ଆଜ୍ଞା ମତେ ଗୋଟେ ଅନ୍ୟ କଲଟେ ଆସୁଛି ମୁଁ ର ରଖୁଛି ଆଜ୍ଞା।
ଆଜ୍ଞା।